ହ୍ୟାଲୋ। ହ୍ୟାଲୋ ହଁ ଭାଇ
ହଁ କ
ହଁ ହ
ହ୍ୟାଲୋ
ହ୍ୟାଲୋ
ହଁ ଭାଇ କୁହ
ଆଇ
ହଉ ମୁଁ କହୁଥିଲି ଆ ତମ କଥା ହଁ କହୁଥିଲି ତମତେ ଏବେ ବା ଏବେ ତାଙ୍କ ଘରେ ଅଛି।
ଜିନ୍ମଗ୍ରେ ଅଛ?
ହଁ
ଆଉ
ମୁଁ କାଲି ଆବାସ ନାଇ ଆଜି ହଁ କୁହ କୁହ କୁହ କୁହ
ଟିକ ଆଡ ହେଇ ପାରୁନାହାନ୍ତି ନା।
ହଁ ନା ନା ଏଠ କ'ଣ ବ ବନ୍ଦ ବନ୍ଦ କରିଦେଲେ ବା
ଓ ହୋ ଏଟା କ ଓ ହୋ
ଆ ପୁଣି ଥିଲା।
ହଁ। ପେମେଣ୍ଟ ତ କିଛି କଣ ଦେଖଉନି ପେମେଣ୍ଟ ର ତାର କଣ ସେଟିଂ ଅଛି କରିବା ପାଇଁ?
ନାଇଁ ମ ସବୁ ଇଏ ହେଲା ପରେ
ହଁ।
ସେ ଅଟୋମେଟିକାଲି ପଇସା ଶୋ କରିବ ସବୁ।
ହଁ ମ ଦେଖୁନି କିଛି କଣ ଗୋଟେ ମିନିମ କହୁଛି ଦି ଟଙ୍କା ଗୋଟେ ଟାକ୍ସ ଦି ଟଙ୍କା କଣ ଏମିତି ଲେଖୁଚି।
ହୁଁ ସୋଇ ବନେଇ କହୁଥିଲେ ଆଉ ତ ତମେ ତମକୁ କଲ କରୁନ ବୁଝିଗ ତମଠୁ ଉଠିଛି ହଁ ହଁ।
ମେସେଜ ରେ କଥା ହେଇଥିଲି କଲ କରିବି ଆଉ।
ହଁ।
କଣ ଖାଇଛ?
ହ୍ୟାଲୋ।
ହଁ।
ହଁ ଭାଇ ଯାଇ
କଣ କହିଲ?
କଣ ଖାଇଛ?
କଣ କରୁଛି?
କଣ ଖାଇଛ ଏବେ?
ଖାଇଛୁ ଭାତ, ମାଛ
ବାରଟା ବି ଅଛି
ହଁ।
ତାଙ୍କ ଘରେ ଅଛ? ତାଙ୍କ ଘରେ ଛାତ ବି ପଳେଇାଇଛି କଲ୍ କଟିଛି ଛାତରେ ପଳେଇଛି।
ହଁ ମୁଁ ଗ ଏଠି ବସେ ଟିକେ ପକାଉଛି ଭିତରେ କଥା ହଉଛି ନେଟ ବି ଭଲ ପାଉନି
ଆଛା।
ହ
ଆପଣ କେଇ ଟାଇମ ଟ୍ୟାକ୍ସ ହେଲାଣି ତମର?
ହଁ ସେଇ କାଲି ଯଦି ପାଞ୍ଚଟା ମାନେ ଦେଖଉଥିଲା ପାଞ୍ଚଟାରୁ ପାଞ୍ଚଟା ଫିଲପ ହେଇଗଲା।
ହ
ତାପରେ ଏବେ ଦଶଟା ଦେଖୁଛି ଦଶଟାାରୁ ସେଇ ପାଞ୍ଚଟା ଲେଖିଛି ଆଉ କଣ କିଛି ହଉନି।
ତ ତାପରେ କଥା ହଉ ନା
ହଁ କଥା ହେଇଛି ଦି ଜଣ ସେ ଦି ତିନି ଜଣ ହେ କଥା ହେଲିଣି ମାନେ ସେମାନେ ତାଙ୍କ ଆଡୁ କଲ କଲେ କାଁଠୁ ହବନି
ସିଏ ତମକୁ ଫୋନ କରୁଥିଲେ ତାହଲେ କାଉଁଠ ହବନି କାଉଁଠ ହବନି।
ଓହୋ
ତମେ କଲେ ହବ ନା ସେଥିରେ କିଛି ନାହିଁ। ଟାକ୍ସ ଟାକ୍ସ ସମ୍ପୂର୍ଣ୍ଣ କରିବାଛି ଆବଶ୍ୟକ ନାହିଁ ବୁଝିଲ?
ହଁ।
ଏହା କି ସମ୍ପୂର୍ଣ୍ଣରେ ଆବଶ୍ୟକ ନାହିଁ ସେମାନେ ବି କଲ୍ କଲେ ତ ଆପଣଙ୍କ ତମର ଏଷ୍ଟିମେଟ ଟ ସେଇଟା କାଉଣ୍ଟ ହେଇଯିବ।
ହଁ ହଁ ହଁ।
ମାନମେମେମେ ଟାପଟ କଲେ ନ କଲେ କିଛି ହୁଏ ନାହିଁ ସେଥିରେ ବୁଝି ଲାଗି ସେ ମ୍ୟାଡାାମ ଖା କଣ କହିଛନ୍ତି? ପନ୍ଦ ପନ୍ଦରଟ ରାରୁ କୋଡିଏଟା ଟା ଭିତରେ ଏ କମ୍ପ୍ଲିଟ କରିବାକୁ ଅଛି ଆଉ
ହଁ।
ପ ଟା ତମେ କରିଦବ ନିଜ ତରଫରୁ ଆଉ ଯିଏ ଯଉ କଲ୍ କରୁଛୁ ତାଙ୍କ ଥରେ କଥା ହେଇଯିବ ତମର। ଏଇ ଖୁଣି ପନ୍ଦରଟା ଟାସ୍କ କମ୍ପ୍ଲିଟ କରିଦିଅ। ତା ଦି ଦିନି ଭିତରେ କହିଛନ୍ତି ବା ସରିବା ପାଇଁ।
ଏଥର ମୁଁ ସେମାନଙ୍କୁ କଲ୍ କରିବି ଆଉ ସିଏ କରିଦଉଛନ୍ତି ତ।
କିଛି ନାଇଁ ଆଉ ଦଶଟା ଆଡେ କରିଦିଅ ତମେ ତମେ ନିଜ ଆଡୁ କରିଦେଇକି ତାପରେ ସେ ତାଙ୍କ ସିଏ ସିଏ ମାନେ ତାପରେ ଆଉ ନିଜେ ନକରିକି ତାଙ୍କ ସାଙ୍ଗେ ସିଏ କଲ୍ କରନ୍ତୁ କଥା ହେଇଯିବ। ସେମିତି କିଛି ନାହିଁ ତ ତମେ କଲେ କଣ ସିଏ କଲେ କଣ ପଇସା ମିଳିବ। ଟାସ୍କ ଟା କାଉଣ୍ଟ ହବ ଆଉ ମୋର ବା ଛଅଟା ହେଇଛି ଏଟା ସାତ ନମ୍ବର।
ଅ ହୋ।
ନାଁ ମୁଁ କରିଛି ତ ମୁଁ ଏଇଟା ଫାଷ୍ଟ ଟାଇମରେ କରିଛି ନା ଆଉ ସେମାନେ କରିଛନ୍ତି ଜଉ ମାନେ ତା ଭିତରୁ ଦି ତିନି ଥର ହେଲାଣି।
ହଁ ଏବେ ମୁଁ ତମକୁ କାଲି ଦି ଥର କରିଦେଇଥିଲି ମୋ ଆଡୁ ନା ଥରିଏ କରିଛି।
ଥରିଏ କରିଥିଲ। ଥରିଏ କରିଥିଲ ମୁଁ ମୁଁ ତାପରେ ଫୋନ କଲି ଆପଣଙ୍କୁ କଣ କଲ କଟିଗଲା କଣ ଲାଗିଲାନି।
ଅ।
ଆ ଦେଖିବା ଯଦି। ଯଦି ଗଲା କେତେବେଳେ ଆଉ ଟିକେ ତମ କଥା ହେଇସାରିଲେ ଫ୍ରି ହେଲେ କେତେବେଳକୁ କରିଦେବି ଆଉଥରେ ନହେଲେ ତମକୁ।
ଆଉ ଟିକେ ଗଲେ କରିଦେବି ଆଉ ଚାରିଟା ବେଳକୁ ଫୁଣି।
ଜୀବନ କଣ ହେଇଛି କହିଲ ଜୀବନ ସାଙ୍ଗେ କଥା ହେଇଯାଇଥାନ୍ତି ଭଲ ହେଇଥାତା ଆଉ ସିଏ ତାର ମାନେ କହିଲ ନେ ନେଟୱାର୍କ ପାଇଲାଣି ସେମାନେ ଏକୋଷ ସେକେଣ୍ଡେ କୋଡିଏ ସେକେଣ୍ଡେ ଏମିତି ହେଇକି କଟିଗଲା ଯୋଉ ସେ ତାର ଦିଟା କାଉଣ୍ଟ ହେଇଯାଇଛି।
ହୁଁ ହୁ
ତାକ ଦିକେ କଲ ଯାଉନି।
ହୁଁ ହୁଁ। ପାଞ୍ଚଟା ହେଇପାରିବ ବା ଏମିତି ତମ ପାଖକୁ ମୁଁ ପାଞ୍ଚଟା କରିପାରିବି ତମେ ବି ମୋ କତିକି ପାଞ୍ଚଟା କରିପାରିବ।
ହଁ ପାଞ୍ଚଟା ଜୀବନ ପାଖକୁ କାଇଁ ଜାଉନି ତେଣୁ
କଣ ହେଇଥିବ କାଲି ଫୁଣି ମୁଁ
ଲେଖୁଛି ଟ୍ୟାକ୍ସ ତ ମାନେ ସେଇ ନମ୍ବର ରେ ଟ୍ୟାକ୍ସ କମ୍ପ୍ଲିଟ କରିଦିଆଯାଇଛି।
ତମର ବି ସେଇଆ ଲେଖୁଥିଲା ପୁଣି ଆଉ ଥରେ ଲେଗେଇଲି ଆଜି ଲାଗିଲା।
ଓହୋ
ତମର ବି ସେଇଆ ଲେଖୁଥିଲା ମୋର କଟିଲା କଣ ପାଇଁ ଗି ଏଇୟା ଲେଖି କାଟି ଦେଲା ବା ଟ୍ଯାକ୍ସ କମ୍ପ୍ଲିଟ୍ ବୋଲି କଟିଗଲା।
ଆଜି ପୁଣି ଲାଗିଲା ନା ନାଇଁ ସେ ଲାଗିବ ସେ ବେଳେ ବେଳେ ଇସୁ ରହୁଛି କଣ ଆଉ। ହାଲୋ କଥା ହେଇଯିବେ ତାଙ୍କ ସାଙ୍ଗ ରେ ବୋଧେ ସେ ଜାଣିଛନ୍ତି ନା ତା ବିଷୟରେ କରିଛନ୍ତି ସେଇ କଥା।
ଜୀବନର କେତେ ଆଇଲାଣି ମତେ କହୁଥିଲା।
ତାର କେତେ ଦି ହଜାର କେତେ କଣ ଆଇଚି ଆଉ ଦି ହଜାର କେତେ କଣ ହଁ କେବେ ଲାଗିଥିବ
ହଁ ମତେ କହୁଥିଲା କେବେ ମୁଁ ବୁଲି ଯାଇଛି ଆଉ ସେ ଯୋଉ ଜଗନ୍ ଜଗନ୍ ଅଛି ନା ନାହିଁ।
ହଁ ଜଗନ୍ ଅଛି।
ସିଏ କରୁଛିତି।
ଟୁକନ ଭାଇ ନାଇଁ ଘରେ କୁଆଡେ ଯାଇଛି। ହଁ ତାର ପା ଆସିଇଥିଲା ତାରପା ଆଇଥିଲା କେତେ ବାଇଶ ଟଙ୍କା ଆଇଥିଲା।
ହଁ ହଁ।
ପୁଣି ପୁଣି କରିଛି ପଇସା ଆଇଥିଲା ପୁଣି କରୁଛି। ମୁଁ ଥରେ ସେମିତି ଡବଲ ଶୋଇଛି ହଁ।
ହଁ ହେଇଯିବ।
ମୋର ବା ଏମିତି ଦିଦିନି ସେ ମ୍ୟାଡାମ କହୁଛନ୍ତି ଦିଦିନି ଭିତରେ ପୁରୁଣା ଟ୍ୟାକ୍ସ କରିବା ପାଇଁ। ଆଜି ଆଉ କାଲି।
ଆଜିକାଲି ଭିତରେ ଏଇଟା ପୂରଣ କରିବା ପାଇଁ।
ହଁ।
ମାନେ ମୁଁ ଆଉ ଦଶଟା କଥା ହବା ପାଇଁ ନା କଣ ନା ଯୋଉ ଶହେଅସି ମିନିଟ୍ ଇଫେଟିକ୍ ଟାଇମ୍ ଟା।
ତମେ ଦଶ ମିନିଟି କଥା ହେଇଯାଅ ମାନେ ନି ନିଜ ତରଫରୁ ଟ୍ୟାକ୍ସ ଟା କମ୍ପ୍ଲଟ୍ କରିିଦିଅ ତାପରେ-ତାପରେ ଆଉ ତମେ କିଛି କରିବନି ଖାଲି ଗ୍ରୁପ୍ ରେ ମେସେଜ ପକେଇଦବ। ତମକୁ କାଲି ପିଲା କଲ୍ କରିବେ ତମେ ରିସିଭ୍ କରିକି ତାଙ୍କ ସାଙ୍ଗରେ କଥା ହେଇଯିବ।
ଏମିତି କଲେ ତମର ଏମିତି କଲେ ତମର ହେଇଯିବ। ଏମିତି କଲେ ତମର ହେଇଯିବ ଏଥର ଆଉ ଗୋଟେ ଦିନ ଆଉ।
ହଁ।
ରବିବାର ଭିତରେ କରିବାକୁ କହିଛନ୍ତି ଆଉ।
ହଁ ଦିଦିନରେ ସାରିଆ କୁ ପଡିବ ମୋତେ‌ ଆଉ।
ସାରିଆ କୁ କହିଛନ୍ତି।
ଆଉ
ଆଜି ତ ସେଇ ମୁଁ ତ ଆଜି ଆଇଁଷ ମୁଁ ଆଜି ଆଇଁଷ ଖାଇନି ଆଉ ଭାତ ଖାଇଚି ଖାଲି ଆଉ ଭାତ, ତରକାରୀ, ଆମ୍ବ
ଆଉ କୁଆଡେ ବୁଲା ବୁଲି କରିବା ପାଇଁ ଯାଇନ?
ପାଗ ଫାଗ ଇଏ ରହୁଛି ଆଉ। ତମ ସିଆଡେ ପାଗ କଣ କେମିତି?
ବାଇକ୍ ରାସ୍ତା ରେ ଯାଅ
ଯିବ।
ଆମ ନିଜର ଟାଇମ ପାଞ୍ଚଟା ହେଇଛି। ହଁ ଯୋଉ ତମର ପାଞ୍ଚଟା ଖଣ୍ଡେ ଟ୍ୟାକ୍ସ କମ୍ପ୍ଲିଟ୍ ହେଇଛି ଆଉ ତମକୁ କେତେଥର କଲ୍ ଆଇଛି କଣ?
ମତେ ତ ଆସିଲାଣି ନିହାତି ଚାରି ପାଞ୍ଚ ଥର।
ଚାରି ପାଞ୍ଚଟା।
ଆ।
ଆଉ-ଆଉ ଦଶଟା ଆଉ-ଆଉ ଦଶଟା ତମେ କାହାକୁ କରିଦିଅ ଆଉ ଦଶଟା ଆଉ କିଏ କରନ୍ତୁ ତମେ କଥା ହେଇଯାଅ ଦିଦିର ତମର।
ହଁ-ହଁ ସେଇଆ କରିଦବି ଆଉ।
ଆଉ ଟୋଟାଲ କୋଡିଏଟା ଖଣ୍ଡେ କଲ୍ ଏମିତି କରିଦିଅ ହେଇଯିବ ତମର ଆଉ।
ହୁଁ ମୁଁ ଜ ମୋତେ ଜ ମୋତେ କାଲି କରିଥିଲେ ସିଏ ମୋତେ ଜଣେ କାଲି କରିଥିଲେ ହେଲା। ମୁଁ ଏଇନା ତାଙ୍କୁ ଲଗେଇଲେ ମୋ ଟାସ୍କ ଗୁଡା ପୁରୁଣା ହବ ତ?
ହଁ-ହଁ-ହଁ।
ଅଁ ହଁ-ହଁ।
ଯିଏ ଯୋଉ ତମ ସାଙ୍ଗରେ କଥା ହଉନାହାନ୍ତି ତାଙ୍କୁ ତମେ ଆଉ ଗୋଟେ କରିଦଉନା କଥା-କଥା ହେଇ ସାଇିଲ ପୁଣି ତମେ କହିବ ମୁଁ ଙ୍କ ତୁମଙ୍କୁ କଲ କରିବି କି ତା ପରେ କଥା ହେଇଯିବ। ଦେଲେ ହେଇଯି
ହଁ ସେଇଆ କରିଦବା ଆଉ।
ଯୋଉ ମାନେ ସବୁ ତମକୁ ଲଗେଇଛନ୍ତି ପାଞ୍ଚଟା ପାଞ୍ଚ ଜଣ ଯୋଉ ଲୋକ
ହଁ।
ତମେ ତାଙ୍କୁ ଲଗେଇଦିଅ ଆଉଥରେ।
ହଁ ଲଗେଇ କଥା ହେଇଯିବ ଆଉ।
ହେଇଯିବ ଆଉ କିଛି ନାହିଁ। ଆଉ ଗୋଟେ କଥା କହ ତମେ ଯେତେବେଳେ ତମେ କଲ ଲଗଉଛ ତମେ ଟିକେ ଅଧିକା ଗପିବ।
ହଉ। ମୋ ଆଡକୁ କଲ ଗଲେ ମୁଁ ଅଧିକ ଅଧିକ କଥାହେବି ପଚାରିବି ସବୁ ତ। ଆ ସିଏ ଗୋଟେ ଆଉ ଜଣେ କଲ କରିଥିଲେ ବୋଲି କହିଲେ ମୋ ଜାଗା ପ୍ଲେସ ନା ପଚାରିବନି କୋଉଠୁ କହୁଛ କଣ।
ନାଇଁ ମୁଁ ପଚାରିବାକୁ କିଛି ନାହିଁ କିଏ କିଛି ନାହିଁ।
ହଁ ସେଇଆ ତ ମୁଁ ତମ ସାଙ୍ଗେ ଫାଷ୍ଟ କଥା ହୋଲି ତାପରେ ଗୋଟେ ସ୍ତ୍ରୀ ଲୋକଟା କି ଝିଅ ଟା କେଜାଣି କଲ କରିଥିଲା।
ଯାହା କଥା ହେଲେ ଚଳିବ ଆଉ।
ଆଁ।
ଯାହା କଥା ହେଲେ ଜେନେରାଲି ହଁ କିଛି ଭ ଯେ ଖାଲି ଭଲ କଥା ହବ ଆଉ।
ହଁ ମୁଁ ବଝିଛି ହଁ।
ନ୍ତି ଆଉ ତମେ ଯେତେ ଅଧିକା ଗପିବ ନିଜର ଅଧିକ ଗପ
ହଁ।
ହଉ କୁହ।
ନା ମୁଁ କହିଲି ସିଏ କହିଲେ ମାନେ କଥା ହେଲେ ମୋ ସାଙ୍ଗରେ ଆଜ୍ଞା ମୁଁ ଏଇଗୁରା ସବୁ ପଚାରି ପଚାରି ଦେଲି।
ହଁ।
ତାପରେ ଲାଷ୍ଟକୁ ସେ କଲ କଲେ ମତେ ମାନେ ନର୍ମାଲ୍ କଲେ କହିଲେ କହିଲେ ଏଇ ଆପ ରେ ଯୋଉ କୋଉଠୁ କହୁଛ ଘର ଜାଗା ନା କିଛି ପଚାରିବନି ଆଉ ଯାହା ମାନେ ଭଲ କଥ ଯାହା କଥା ହବ ଆଉ।
ଆଉ।
ହୁଁ।
ହଉଛି ତମେ ଯେତେ ଅଧିକା ଗପିବ ସେତେ ତମ ରେଷ୍ଟୁଣ୍ଟ ଟା ବି ଅଧିକବଡିବ ସିଏ କରନ୍ତୁ ତମେ କରନ୍ତୁ ତମେ ଟିକେ ଅଧିକା ଗପିବାକୁ ଚେଷ୍ଟା କରିବ।
ହୁଁ।
ଅଧିକା ଗପିଲୁ ହେଇଯିବ ସେ ଜଲଦି ହେଲେ ଭଲ।
ହୁଁ।
ହୁଁ ହଁ ସେଟଟେ ପାଗ କଣ କେମିତ
ଅଧିକ ମାନେ ଦଶ ମିନିଟ୍ ଉପରକୁ କଥା ହେଲେ ବି ଚଳିବ।
ହଁ ସେ ଆପେ ଆପେ କଟିଯିବ ବା ବାର ବାର ମିନିଟ ଏମିତି କେତେ ହେଲେ ଆଉ ଆପେ ଆପେ କଟିଯିବ।
ଓ ହୋ।
ଏବେ ଗଡିଯିବ ଦଶ ମିନିଟ କଣ କେମିତି ଧ ସେଇଟା ଧରୁୁଛନ୍ତି ମ କିଛି ନାଁ ତା ଅଧିକା ହେଲେ ସେ ଆପ କଟିବା ଚଳିବ।
ହ।
ହୁଁ।
ଦେଖିବା ଆଉ। ହଉ ଦେ ଏଗାର ଏଗାର ହେଲାଣି।
ହୁଁ। ହଉ କଣ କହ ରଖୁଛି।
ହଁ।
ଆଉ ତମେ ଜୀବନ କଥା ହେଇ ଆଉ।
ହଁ ଭାଇ ରଖ ଥ୍ୟାଙ୍କୟୁ।